ହଁ
ହ୍ୟାଲୋ।
ହଁ।
ହଁ ଏ ଏଇଠି ବସିଥିଲି ଶୋଇବାକୁ ଯାଉଛି ଆଉ।
ଉ ହୁଁ ହୁଁ ଆଉ ତମର ଖାଇବା ପିଇବା ସରିଗଲାଣି କି? ହ
ହଁ ଖାଇବା ପିଇବା ସରିଗଲାଣି ସମସ୍ତେ ଖାଇସାରିଲେଣି ମୁଁ ଖାଇନି ଖାଇବି ଆଉ।
ଅ-ହଁ-ହଁ ତମେ ଲେଟ୍ ରେ ଖାଉଛ? ହୁଁ
ହଁ ଖାଇଲେ ଏବେ ସମସ୍ତେ ଖାଇଲେ ତ ମୁଁ ଖାଇବି ଆଉ, ଖାଇକି ଶୋଇବି ଆଉ। ମୁଁ ଟିକେ ଲାଷ୍ଟରେ ଖାଏ ତ।
ଆଉ ତମ ପରିବାର ସମସ୍ତେ ଭଲ ଅଛନ୍ତି?
ହଁ-ହଁ ଅଛନ୍ତି ଭଲ ଅଛନ୍ତି, ଆଉ ତମର?
ହଁ ସମସ୍ତେ ଭଲ ଅଛନ୍ତି ଆଉ ତମର ଛୁଆ କେତୋଟି?
ଛୁଆ ଦି ଜଣ ପୁଅଟେ ଝିଅଟେ।
ଅ-ହଁ-ହଁ ଆଉ ତମେ କୋଉଠି ରହୁଛ କି?
ଆମେ ରହୁଛୁ ଜଗତସିଂହପୁରରେ ଆଉ।
ଅଁ-ହଁ-ହଁ ଆଉ? ଆଉ ସବୁ ଜଗତସିଂହପୁର ଲାଇନରେ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି ଯାଇଥିଲେ?
ଉଁ ଯାଇଚି ତମେ ଜାଣିଛ ନା ଆମର ଯୋଉ ଶାରଳା ମାଆଙ୍କ ମନ୍ଦିର?
ହଁ ଶୁଣିଚି।
ଆଉ ଗୋରେଖନାଥଙ୍କ ମନ୍ଦିର।
ଅଁ ସେଇଟା ମୁଁ ଜାଣିନି।
ଆଚ୍ଛା ସେଇ ଶାରେଳା ମାଆଙ୍କ ମନ୍ଦିର ପାଖାପାଖି ଗୋରେ ନାଥ ମନ୍ଦିର ଆଉ ଓ ଏମିତି ସବୁ ଅଛି ଅନେକ ଜାଗା ଅଛି। ଆମର ଧ୍ୟାନକୁଦ ହଉ-ଉ-ଉ କି-ଇ-ଇ ଆମ ର-ଅ-ଅ ଯାହା ବି ହଉ ଗୋଟେ-ଗୋଟେ ଜାଗା ଅ ଛି ମୁଁ ତ ସବୁ ଜାଗା ଶିଆଳି ବିଚ୍ ଆମର ଅଛି। ଯିବା ପାଇଁ ବୁଲିବା ପାଇଁ ହୁଁ‌। ଏମିତି ଆଉ ଆମର ତ ଅଫିସିଆଲି ଆମେ ଏତେ ଛୁଟି ମିଳେନା ନା କୁଆଡେ ଯାଇପାରୁନା। ଖାଲି-ଇ-ଇ ଯେତେବେଳେ ଟିକେ ଛୁଟି ମିଳେ ଆମେ ପୁରୀ ଯାଉ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ବାସ୍ ସେତିକି ଆଉ।
ଅଁ- ହଁ- ହଁ।
ଆଉ ତମେ କୁଆଡେ ଯାଇଥିଲ ବୁଲିବାକୁ ଏଥରକ ରଜ ଛୁଟିରେ?
ନାହିଁ ରେ ଏବର୍ଷ ରଜ ଛୁଟିରେ ୟାଙ୍କର ଆଉ ଛୁଟି କିଛି ମିଳିଲାନି ତ। ଆଉ ଆମେ କୁଆଏ କୁଆଡେ ବି ଯାଇନୁ। ଆମେ ଯାଇଥାଇଛୁ ପ୍ରାୟ ମାସକୁ ଗୋଟେ କୁଆଡେ ନା କୁଆଡେ ଯାଇଥାଉଛୁ। ଆମର ଏଇଠି ବହୁତ ମାନେ ଜାଗା ଅଛି ବହୁତ ଗୁଡାଏ, ଚିରକୁଡ ବାଲାଜୀ ବୋଲି ଜାଣିଛନ୍ତି ତ?
ନା ନାଇଁ ଉଁ ସେପଟ ଜାଗା ମୁଁ କଇପାରିବିନି।
ଅ ହେଲା ଆଉ, ଏଇଠି ମାନେ ଫେମସ୍ ଚିରକୁଡ ବାଲାଜୀ ତିରୁପତି ଯେମିତି ତିରୁପତି ତିରୁପତିର ସେକେଣ୍ଡ ମହାପୁରୁ ଏଇଠି ଅଛନ୍ତି।
ଆଚ୍ଛା।
ହଁ। ଆଉ ବହୁତ ମାନେ ଭଲ ମାନେ ମନ୍ଦିର ଦେଖିବାକୁ ଜଣାଶୁଣା ମନ୍ଦିର।
ଉଁ ହୁଁ, କୋରାପୁଟ ଯାଇଛ କେବେ?
ହ- ହଁ ଯାଇଛି କୋରାପୁଟ।
ଆଚ୍ଛା।
କୋରାପୁୁଟରେ ମୋର ଗୋଟେ ମାଉସୀ ଘର ଅଛନ୍ତି।
ଆଚ୍ଛା-ଆଚ୍ଛା, ମୁଁ ଟିକେ ଭାବିଛି କୋରାପୁଟ କେବେ ଯିବି ବୋଲି।
ଉଁ-ହୁଁ-ହୁଁ କୋରାପୁଟରେ ମୋର ଗୋଟେ ମାଉସ୍ ସେ ଘରେ ଅଛନ୍ତି, ସେଇଠି ବହୁତ ବଢିଆ ମନ୍ଦିର ଅଛି ସେ ସେଇଠିକି ଗଲେ ଗୋଟେ ଭିତରେ ଗୋଟେ ଗୁପ୍ତେଶ୍ଵର ମନ୍ଦିର ବୋଲି ଅଛି ସେଇଟ ସେଇଟା ବହୁତ୍ ପ୍ରସିଦ୍ଧ ମନ୍ଦିର।
ହୁଁ।
ସେଇଠିକି ବୁଲିବାକୁ ଗଲେ ବହୁତ୍ ଭଲ ଚାଲନ୍ତୁ ଯିବା
ହଁ ଯିବା ଗୋଟେ କେବେ ପ୍ଲାନ୍ କଲେ ଯିବା ଆଉ କେବେ ଛୁଟି ମିଳିଯାଉ
ହଁ। ଆଙ୍କର ଛୁଟି ଆମର ବି ତାଙ୍କର କେବେ ଛୁଟି ହିଁ ମିଳୁନି। ବହୁତ ବିଜାରିଆ ହଉଛି ଏ ଛୁଟି ପାଇଁ ବୋଲି କୁଆଡେ ଯିବାକୁ ଥିଲେ ବି ଯାଇ ପାରୁନି।
ହଁ, ସେଇ ତ ଆଉ ଅଫିସିଆଲି ଲୋକମାନେ ସେଇୟା ହବ ଆଉ ଛୁଟି ମିଳିବା ଟିକେ କଷ୍ଟ ହେଇଯିବ ଆଉ ତମେ ପୁରୀ କେବେ ଆସିଛ ନା?
ହଁ ପୁରୀ ଏବେ ବାହାଘର ଭିତରେ ଦି ତିନି ଥର ହେଇଗଲାଣି।
ଆଛା ମୁଁ ତ ଏଇଠି ଦି ତିନି ବର୍ଷ ହବ ଟିକେ ଯାଇପାରୁନି ଆଗରୁ ବର୍ଷକୁ ଥରେ ଲେଖା ଯାଉଥିଲି ଏବେ ଏଇ ଦି ତିନି ବର୍ଷ ହବ ଟିକେ ଯାଇପାରୁନି। ଛୁଟି ହେଲା ମିଳୁନି।
ହଁ, ହେଲା ଆଉ।
ହୁଁ।
ନାଇଁ ବହୁତ ମାନେ ମୁଁ ପୁରୀ ଏବେ ତିନି ଥର ହେଇଗଲାଣି ମୋ ଶାଶୁ ମାନେ ପୁରୀରେ ଉପବାସ କରୁଥିଲେ ତ ମାନେ ତାଡିଆ ଦେଲେ ସେଥିପାଇଁ ଗୋଟ ଥର ଯାଇଥିଲି ଆଉ ବାହାଘରର ମାନେ ସେକଣ୍ଡ ମାନେ ଯାଇଥିଲି ଆଙ୍କର ଆଙ୍କ ସାଙ୍ଗରେ ବି ଯାଇଥିଲି ପରିବାର ସହିତ
ଆଚ୍ଛା ହଁ ନାଇଁ ଆମେ ଯାଉ ପ୍ରାୟ ଜାନୁଆରୀ, ଫେବୃୁଆାରୀ ମାସ ଆଡକୁ ଯାଉ ଖରାରେ ତ ଯାଇ ହବନି। ସେ ଟିକେ ଶୀତ ପଡିଲେ ଯାଉ ଆଉ ସେଇ ଶୀତ ଶୀତ ମାସରେ ଆଙ୍କର ଡ୍ୟଉଟି ପଡିଯାଉଛି ଆଉ ଛୁଟି ମିଳି ପାରୁନି ସେଥିପାଇଁ ଆଉ ଟିକେ ଜଗା ଦର୍ଶନ କରିପାରିନି ଦି ତିନି ବର୍ଷ ହେଲା ଭାରି ଦୁଃଖ ଦୁଃଖ ଲାଗୁଛି।
ହଁ। ଏବେ ତ ଜଗନ୍ନାଥ ମହାପୁର ଅଣୁସରରେ ପଡୁଛନ୍ତି ତାଙ୍କୁ ଜର ହେଇଯାଇଛି। ଏବେ ଗଲେ ଗୋଟେ ମାନେ ବଢିଆ ମନ୍ଦିର ଅଛି ଅଲାରନାଥ ମନ୍ଦିର ଜାଣିଛନ୍ତି?
ହଁ, ହଁ, ହଁ ସେଇଠି ଦର୍ଶନ କରି ହଁ। କୋଉ ଯାଇ ହଉଛି ଛୁ ଛୁଟିତ ମିଳୁନି ଆଉ ଯାଇ ହଉଛି କୋଉଠି ଖାଲି ଶୁଣିକି ମନକୁ ବୁଝେଇକି ରହିବା କଥା।
ହଁ ଏଇଟା ବି ସତ କଥା ହେଲା ତାପରେ ଆମର ମନ ହେଲେ କଣ ହବ ତାଙ୍କର ବି ମନ ହେବାକୁ ପଡିବ। ତାଙ୍କେ ମନ କଲେ ଆମକୁ ଧରି ଯାଇ ପାରିବେ।
ସିଏ ବି ନାହିଁ ଠାକୁରଙ୍କ ଡୋରି ନ ଠାକୁର ନ ଡାକିବା ଯାଏଁ ଯିଏ ଯେତେ ମନ କଲେ ବି ତମେ ଯାଇପାରିବନି।
ହଁ ଏଇଟା ବି ସତ କଥା
ହଁ ସେଇଆ ହଉଛି ଆଉ କୋଉ ଦିନ ଜଗା ଡାକୁଛି ଦେଖିବା
ହଁ ଆମର ଏଇ ସେ ଚିକୁଟ ବାଲାଜୀ ଯେମିତି ଆମର ମାନେ ଏ ଗଟେ ବହୁତ୍ ଭଲ - ବିଲଲା ମନ୍ଦିର ବୋଲି ଗୋଟେ ଅଛି ହୁଁ ସେଇଠି ବିଷ୍ଣୁ ମନ୍ଦିର ସେଇଟା ଖାଲି ନାଇଁ କି ମନ୍ଦିରରେ ଖାଲି ଧଳା ମାର୍ବଲ ଆଉ କିଛି ନାଇଁ। ତମ ଚାରିଆଡ଼େ ଜୁଆଡେ ଯିବ ଖାଲି ଧଳା ହି ମାର୍ବଲ ଧଳା ମାର୍ବଲ ସେଇଟା ଆଉ କିଛି ନାହିଁ।
ବଢିଆ ଲାଗୁଥିବ ନା ଦେଖିବା ପାଇଁ ଫଟୋ ଫଟୋ ଉଠେଇଲେ ବଢିଆ ହବା।
ବହୁତ ସୁନ୍ଦର ଜାଗା ଆଉ ଏଇଟା ହାଇଦ୍ରାବାଦରେ ଏଇଟା ହିଁ ଫେମସ ଜାଗା। ଆଉ ହଁ, ହଁ ସେଇଠି ଯାଇଚି ହୁଁ। ଆଉ ଏଇଡ଼େ ଗୋଟେ ୟାଗିରି ଖୋଡ଼ା ବୋଲି ଅଛି ସେଇଠି ନୃସିଂହ ମହାପୁର ଅଛନ୍ତି।। ମାନେ ବହୁତ ଜାଗା ଯାଇଚି ଆହୁରି ଅନେକ ଜାଗା ଯାାହିନି।
ଆଜା ତମେ ତମେ ଯୋଉ ଯାଉଚ ଟ୍ରେନ ରେ ଯାଉଚ ନା।
ନାଇଁ, ନାଇଁ, ନାଇଁ ଆମେ କାହିଁକି ଟ୍ରେନ ଯିବୁ ଆମ ତ ରହୁଚୁ ହାଇଦ୍ରାବାଦ ରେ ନା।
ନାଇଁ, ନାଇଁ ଧର ଓଡ଼ିଶା ରୁ ଗଲେ ଟ୍ରେନରେ ଯାଉଥିବ ନା କୋଉ ଧି ଏରୋପ୍ଲେନରେ ଯାଉଚ।
ଆଁ ଟ୍ରେନରେ ଯାଉଚୁ।
ଆଚ୍ଛା ଟ୍ରେନରେ କେତେ ଦିନ ଲାଗି ଯାଉଚି।
ଷୋଳ ଘଣ୍ଟା।
ଷୋଳ ଘଣ୍ଟା ମାନେ କେତେ କଣ ଆଭରେଜ ଖର୍ଚ୍ଚ ରହୁଚି।
ଆଁ ତମେ ନର୍ମାଲ ଟିକଟଟା କାଟିଲେ ଛଅଶହ ଟଙ୍କା ମାନେ ସ୍ଲିପର୍ ହଁ ଜଣକୁୁ।
ଆଚ୍ଛା।
ଆଉ ମାନେ ଏସିଡ଼ା ଥାର୍ଡ ଏସିଡ଼ା କାଟିଲେ ତାର ଡବଲ ଏଗାରଶ ଟଙ୍କା।
ଆଚ୍ଛା।
ଆଁ, ଆଁ ଟ୍ରେନର ତିନିଟା ଟିକଟ ଅଛି ଗୋଟେ ନର୍ମାଲ ସ୍ଲିପର୍ ଅଛି ଆଉ ଗୋଟେ ମାନେ ଥାର୍ଡ଼ ଏସିି ଅଛି ଆଉ ଗୋଟେ ସେକେଣ୍ଡ ଅଛି ଫାଷ୍ଟ ଏସି ଅଛି। ଏ ତିନିଟା ଟିକଟ ଅଛି ହୁଁ ତାକୁ ଧରି ପଇସା
ଥାର୍ଡ ଏସିି ମାନେ ଆଉ ସେକେଣ୍ଡ ଏସି ଫାର୍ଷ୍ଟ ଏସି ମାନେ ବୁଝି ପାରୁନି।
ଥାର୍ଡ଼ ଏସି ବୋଲି ନର୍ମାଲ ଏସି ଲାଗିଥିବ।
ଆଚ୍ଛା, ଆଚ୍ଛା।
ଆଉ ସେକେଣ୍ଡ ଏସି ବୋଲେ ମାନେ ରୁମ୍ ଭମ୍ ମାନେ ଅଲଗାେ ବି ସିଟ୍ ଅଲଗା ଥିବ‌। ଆଉ ମାନେ ଫାଷ୍ଟ ବୋଲେ ତାର ମାନେ ଘରେଇ ତିନି ବେଡ଼ ରୁମ ରହୁନି।
ଆଚ୍ଛା, ଆଚ୍ଛା।
ଟ୍ରେନରେ ସେମିତି ବି ସୁବିଧା ଖାଉଚି।
ଆଚ୍ଛା, ଆଚ୍ଛା ମୁଁ କେବେ ଯାଇନି ନା ଟ୍ରେନ ରେ କୁଆଡ଼େ।
ହଁ ହେଲା, ହଁ ହେଲା ମୁଁ ବି ଯାଇନଥିଲି ବାହାଘର ହେଲା। ମୁଁ ବାହାରକୁ ଆସିଲି ପ୍ରଥମ ଥର ପାଇଁ ମୁଁ କେବେବି କୋଉଠିକି ଟ୍ରେନରେ ଯାଇନଥିଲି। ମାନେ ପ୍ରଥମ ଥର ଆସିଲି ଏଇଠିକି ହାଇଦ୍ରାବାଦ।
ଆଚ୍ଛା ମୁଁ ତ କୁଆଡ଼େ ବି ଯାଇନି ମୁଁ ତ ଟ୍ରେନରେ ବସି ହିଁ ନାହିଁ।
ଦେଖ ତମର ଆସିବ ଆଉ ବଦଳିବ ଆଉ।
ହଁ କେବେ ବଦଳୁଚି କେ ଜାଣେ।
କି ତମେ ପୁରୀ ଗଲେ କୋଉଥିରେ ଯାଉଚ ବସ ରେ ଯାଉଚ କି?
ନାଇଁ ଆମର କାର ଅଛି ଆମେ କାର ରେ ଯାଉଚୁ।
ହଁ ହେଲା ଓ ଆଉ ଆମର କଣ ହଉ ଏଇରେ ଏଇ ଏଇଠୁ ଏତିକି ଯାହାବି କଲେ ରେପିଡ଼ ବୁକିଂ କରିବା ହେଉଛି ବୋଲେ ଆମକୁ ସୁବିଧା କିନ୍ତୁ ମାନେ ଏଇଠି ଯୋଉ ତେଲୁଗୁ ଲୋକ ମାନେ ରହୁନାହାନ୍ତି କି? ତେଲୁଗୁ ଲୋକ ମନେ ପାଇଁ ବହୁତ ସୁବିଧା ଅଛି ଆମ ମନେ କ ଚାକିରିଆ ମାନଙ୍କ ପାଇଁ କଣ? ଆମେ ଯୁଆଡ଼େ ଗଲୁ ଖର୍ଚ୍ଚ କରିକି ଯିବାକୁ ପଡୁଚି।
ହୁଁ।
ଆଓ।
ସେମାନଙ୍କୁ କଣ ଖର୍ଚ। ଖର୍ଚ୍ଚ ଦବାକୁ ପଡୁନି କି?
ସେମାନେ ବସ୍ ପଡ଼ା ଫି
ଓଚ୍ଛା କାଇଁ?
ଉଁ ସେମାନେ ମୋତେ ଏଇଠି ତେଲୁଗୁରେ ଯୋଉ ମାନେ ତମେ ତେଲୁଗୁ ଏଡ୍ରେସ ଦେଇଦବ ଆଧାର କାର୍ଡ ତେଲୁଗୁ ରେ ବନେଇଦବ ବୋଲେ ମାନେ ଉଁ ମହିଳା ମାନଙ୍କୁ ଫ୍ରି ପା ବସେ ଯୁଆଡେ ଯିବ।
ଆରେ ବଢିଆ ତ ମାନେ କଣ? ଯିଏ ବି ଚାହିଁବ ତେଲୁଗୁରେ ଆଧାର କାର୍ଡ ବନେଇ ଦବ ନା ସେଠିକା ଲୋକ କେବଳ ବନେଇବେ?
ଏଇଠିିକା ଲୋକ ହିଁ ଏଇଠିିକା ଲୋକଙ୍କର ଘର ଥିବାକୁ ପଡିବ ଆଉ ମାନେ ସିଏ ମିନିମ ପ୍ରାୟତଃ ପାଞ୍ଚ ବର୍ଷ ହେଇଯିବ ପଡ଼ିବ।
ଆଚ୍ଛା ସେଇଠୁ ଗୋଟେ ଜାଗା କିଣିଦେଲେ ହବ।
ହ ହଁ ଏଇଟା ମାନେ। ତେଲୁଗୁ ମାନଙ୍କ ମାନେ ମହିଳା ମାନଙ୍କ ବି ବହୁତ ସୁବିଧା ଅଛି। ସେମାନେ ୟାଙ୍କୁ ସରକାର ବହୁତ ସୁବିଧାରେ ରଖିଛି।
ଉଁ ହୁଁ ଆମ ଓଡିଶାରେ କାଶ ସେମତି ହେଇଯାଆନ୍ତା କି।
ଆମ ଓଡିଶାରେ ତ କିଛି ବି ହେଇନି କିଛି ବି ବଲେ କିଛି ବି ହେଇନି। ଏମାନଙ୍କର ଯୋଉ ବୁଢା ବୁଢୀ ଭର୍ତ୍ତା ଆସୁନି କି ଏମାନଙ୍କର ଭଡା ହିଁ ତାଙ୍କର ତିନି ହଜାର ପାଞ୍ଚଶହ ମାସକୁ ଦଉଛନ୍ତି।
ଆରେ ବା ବଢିଆ ତ
ମାନେ ଖାଇବା ଚାଉଳ ବି ନାଇଁ କି ମାନେ ବହୁତ ସରୁ ସରୁ ଚାଉଳ। ଚାଉଳ ଟା ତମେ ଦେଖିବ ମାନେ କହିବ ଆରେ ଏଇ ଚାଉଳ ମୁଁ ଡେଲି ରୋଷେଇ କରି କି ଖାଇବି।
ଆମେ ତ ସେଇ ଚାଉଳକୁ ଏଠି ପନ୍ଦରଶହ ଷୋହଳଶହ ଦେଇ କିଣୁଛୁ।
ଆମେ ତ କିଣୁଛୁ ବର୍ତ୍ତମାନ ଆମକୁ କଣ କେ ଦେଇଦବ କି ଆମେ କଣ ଏରିଆ ର? ଏବେ ଆସିଲୁ ବର୍ତ୍ତମାନ ଆମେ ଦି ବର୍ଷ ହେଲା।
ହୁଁ।
ମାନେ ବହୁତ ସୁବିଧା କରୁଛି ମାନେ ଗମେଣ୍ଟ ଏଇ ବହୁତ ସୁବିଧା। ତେଲ ଦଉଛି ହୁଁ। ଆଉ।
ଆଛା ବଢିଆ ତ ତାହେଲେ ସେପଟେ ବଢିଆ ଆଉ ସେପଟେ। ଜାଗା କିଣିକି ଗୋଟେ ଘର କରିଦେଲେ ହବ ଆଉ।
ହଁ। ଏଇଠି ଜାଗା ବି ତାକୁ ମାନେ ମାନେ ଘର ଭଡା ବି ବହୁତ ଅଧିକ। ବହୁତ ଅଧିକ।
ଆଛା
ଅ ମାନେ ଏରିଆ ଦେଖି ଆମେ ଟାଉନ ଉପରେ ରହିଲେ। ଫୁଣି ତାକୁ ଘର ଗୁଡା ଅଧିକ। ମାନେ ଆମେ ତା ଭିତରେ ଟିକେ ରହିଲେ ତାକୁ ଦେଖି ଘର ଭଡା।
ଆଚ୍ଛା ଆଚ୍ଛା ମୁଁ ବି ରହୁଛି ନାଇଁ।
ହଁ।
ହୁଁ ଦେଖିବା କେବେ ଗୋଟେ ଯିବ। ଯିବା ବୁଲିବାକୁ ଆଉ ମୁଁ କେବେ ତ ଯାଇନି ଟ୍ରେନରେ କୁଆଡେ।
ତମେ ଗୋଟେ ଥର ଟ୍ରେନ ରେ ଆସିଲେ ଏକାଥରେ ପାଞ୍ଚ ଦିନ ପୁରା ଯାତ୍ରା ହେଇଯିବ ତମର। ହେଇନି ହେଇନି ହେଲେ ପୁରା ମାନେ ପାଞ୍ଚ ଦିନର ଯାତ। ଟ୍ରାଇ ଦିଅ, ତମେ କହିବ ମୁଁ ଆଉ କେବେ ଟ୍ରେନ ରେ ଯିବିନି ଏରିଆ କହିବ।
ହ ହ ହ ହ। ହ।
ଟ୍ରେନ ର ବିରକ୍ତି ଟ୍ରେନ ର। ବିରକ୍ତି ଆଉ କୋଉ। ନାଇଁ।
ଆଚ୍ଛା ଆଚ୍ଛା ଏମିତି କି, ତମେ ତ ଡରେଇ ଦଉଚ ଆଉ। ଯିଏ ଯିବାକୁ ଇଚ୍ଛା ଥିବ ଆଉ ଯିବନି ଆଉ।
ମତେ, ମୁଁ ଫାଷ୍ଟୁ ଫାଷ୍ଟୁ ଯେତବଳେ ଆସିଲି ମତେ। ଏମିତି ବିରକ୍ତିଆ ଲାଗିଲା ଯେ କହିହଉ ନାହିଁ।
ହୁଁ।
ଆଉ।
ଆଉ ଯିବା କେବେ ଗୋଟେ ଆଉ, ମୁଁ ତ କେବେ ବସ। ସିନି ନା ଯିବା ଗୋଟେ କୁଆଡେ ଆଉ ବସିକି ଦେଖିବା।
ଆସିଲେ ବହୁତୁ ଭଲ ଲାଗିବ।
ହୁଁ, ଯିବା ଗୋଟେ କେବେ ଆଉ।
ହଉ ଠିକ୍ ଅଛି ରଖୁଚି।
ହଉ, ହଁ ହଁ।
ଆଉ।